ହ୍ୟାଲୋ ଭଉଣୀ ଜୟ ସୀତାରାମ।
ଜୟ ସୀତାରାମ ଜୟ ଶ୍ରୀ ଜଗନ୍ନାଥ।
ଜୟ ସୀତାରାମ କୋଉଠୁ କହୁଥିଲେ।
ମୁଁ ଭଦ୍ରକ ରୁ କହୁଥିଲି ଆପଣ।
ମୁଁ ଭୁବନେଶ୍ୱରରୁ କହୁଥିଲି।
ଆଛା ଭୁବନେଶ୍ୱରରେ ମୁଁ ବି ତ ଭୁବନେଶ୍ଵରରେ ରହୁଛି। ଘାର ମୋର ଭଦ୍ରକ।
କୋଉ ଏରିଆରେ ରହୁଛନ୍ତି ଆପଣ।
ମୁଁ ଶୈଳେଶରୀ ବିହାରରେ ଆପଣ।
ମୁଁ ଯେଉ ଆମର ଗଜପତି ନଗର ଶୁଣିଥିବେ ମୁଁ ସେଇ ଏରିଆରେ ରହୁଛି।
ଆଚ୍ଛା ଆଚ୍ଛା।
ତ ପାଖରେ ଆମେ ଅଛୁ। ପାଖାପାଖି ଏରିଆ ନା ହଁ ହଁ। ତମର ଶୁଭ ନାମ।
ତୃପ୍ତି ଆଉ ଆପଣଙ୍କର।
ମୋର ସୁଭସ୍ମିତା।
ଓ।
ହଁ। ଆଉ ପରିବାରରେ କିଏ କିଏ ଅଛନ୍ତି ଭଉଣୀ।
ବାପା ମା ଭାଇ ଆଉ ମୁଁ ଆପଣଙ୍କର।
ମୋର ମଧ୍ୟ ସମାନ ଚାରିଜଣ ଆମେ ବାପା ମା ଭାଇ ଆଉ ମୁଁ।
ଆପଣ ବିବାହିତ।
ହଁ।
ଆଛା
ହୁଁ।
ଆପଣ ଆପଣଙ୍କ ସ୍ଵାମୀଙ୍କୁ ଛାଡିଦେଲେ।
ନାଇଁ ଛାଡିନି ଅଛି ସ୍ୱାମୀ ସହିତ ଅଛି କିନ୍ତୁ ଏବେ ଟିକେ। ଚାକିରିୀ କୁ ସମୟ ଦଉଛି ସେଆଡେ ଆଉ ସମୟ ଦେଇ ପାରୁନି। ସ୍ୱାମୀ ସହିତ ସମ୍ପୂର୍ଣରେ ଅଛି ପୁରା ସମ୍ପୂର୍ଣ୍ଣ ଛାଡିନି।
ନଇ ନାଇଁ ଆପଣ କହିଲେ ନା ବାପା ମା ଆପଣ ଭାଇ।
ବାପା ମା ମୋ ପରିବାର ମୋ ପରିବାର ମୋ ପରିବାର କହିଲେ ମୁଁ ଯୋଉଠୁ ଜନ୍ମ ହେଇଛି ମୁଁ ସେଇ ଟାକୁ ଆଗ ବୁଝି ନେଲି ବାହାଘର ଏବେ ଏବେ ହେଇଛି ତ ମାନେ ଏମାନଙ୍କୁ ପରିବାର କହିଲେ ମୁଁ ହଟାତ ବୁଝି ପାରିଲିନି।
ବାହାଘରର ଅନେକ ଅନେକ ଶୁଭେଚ୍ଛା। ଶୁଭକାମନା ପ୍ରଭୁ ଯାଗା ପ୍ର ଶ୍ରୀ ଜଗନ୍ନାଥ ଆପଣଙ୍କର ବି ବୈବାହିକ ଜୀବନ ସୁଖମୟ
ସୁଖମୟ କରନ୍ତୁ, ଧନ୍ୟବାଦ ଆପଣଙ୍କ ଆଶୀର୍ବାଦକୁୁ ନେଇକି ମୁଁ ବହୁତ ଖୁସି ହେଲି।
ଆମେ ଆମେ କିଏ ଆଶୀର୍ବାଦ କୁ ପ୍ରଭୁ ଜଗନ୍ନାଥ ଆମେ ତ ଆ ଛୋଟ ମଣିଛ ଟିଏ।
ନାଇଁ ଆପଣ ଯୋଉ ଭଲ ପଦଟେ କହିଲେ ମୁଁ ବହୁତ ଖୁସି ମହ ମାନେ ଅନୁଭୂତ କଲି।
ଖୁସି ଲାଗିଲା ଆପଣ ମୋ କଥାରେ ଖୁସି ହେଲେ ସେଇଟା ମତେ ଅଧିକ ଖୁସି ଲାଗିଲା।
ହଁ ଆପଣ ବହୁତ ମାନେ ମେଳାପି ଲୋକଟେ ନାଇଁ ମାନେ କଥାରୁ ଜଣା ପଡୁ ଚି ଆପଣ ବହୁତ ମିଶି ଯାଉଛନ୍ତି।
ନାଇଁ କଣ ଅଛି ଜୀବନରେ କହୁନାହାନ୍ତି।
ହଁ।
ଆଜିର ଜୀବନ କାଲିକି କିଏ ଦେଖିଛି। ଯେତିକି ସମୟ ବଞ୍ଚିବା ଭଲରେ ବଞ୍ଚିବା ଖୁସିରେ ବଞ୍ଚିବା ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା। କଥାରେ ନାଇଁ ଏଇ ଯ ଦୁନିଆ ଟା ହଉଛି ଗୋଟେ ରଙ୍ଗମଞ୍ଚ। ଆମେ ସବୁ ଗୋଟେ ଗୋଟେ କଳାକାର।
ହୁଁ।
ଆଉ କଣ କୁହନ୍ତୁ?
ଆପଣ ରୋଷେଇ ସଇଲାନି ଖାଇସାଇଲେନି।
ନାଇଁ ନାଇଁ ରୋଷେଇ ଭାଉଜ କରୁଛନ୍ତି। ମୁଁ ଏବେ ଜଷ୍ଟ ଆସିକି ଘରେ ପହଞ୍ଚିଲି ବାହାରେ ଟିକେ ଥିଲି।
ହଁ।
ଆଜ୍ଞା ଆପଣଙ୍କର ରୋଷେଇ ସାଇଲାଣି?
ହଁ ଆମର ଯୋଉ ରୋଷେଇଆ ଆସୁଛନ୍ତି ସେ ରୋଷେଇ କରିକି ଯାଉଛନ୍ତି ସେ କରିସାରିଲେନି। ମୁଁ ମଧ୍ୟ ଆପଣଙ୍କ ସହିତ ଟିକେ ବାର୍ତାଳାପ ପରେ ଖାଇନେବି ଭାବୁଛି ଭୋକ ବି ହେଲାନି।
ଆଜ୍ଞା ଆଜ୍ଞା।
ହଁ।
ଆଉ କଣ କୁହନ୍ତୁ।
ହଁ ଆଉ କଣ ରୋଷେଇ ହେଇଛି ଆଜି ଆଜି କଣ ଖାଇଲେ?
ମୁଁ ତ ଦେଖିନି ଜଷ୍ଟ ଏବେ ଆସିକି ପହଞ୍ଚିଲି। ଭାଉଜ କଣ ରୋଷେଇ କରୁଛନ୍ତି?
ଦିନରେ କଣ ଖାଇଥିଲେ?
ଦିନରେ ଆଜି ହଉଛି ମୋର ଶୁକ୍ରବାର।
ହଁ ଆପଣ ମାନେ ଆମିଷ ପିଆରି ଆମିଷ ପ୍ରିୟ ଲୋକ ନା ମାନେ ନିରାମିଷ।
ତ ଆମିଷ ଖାଏ।
ହଁ ହଁ ହଁ।
କିନ୍ତୁ ଆଜି ହଉଛି ଶୁ କ୍ରୁବାର ଯେହେତୁ ତ ଆଜ୍ଞା ମା ସ ସତୋଷୀ ମାଙ୍କର ପୂଜା ସେଥିପାଇଁ ମୁଁ ବିନା ପିଆସୁଣରେ ଖାଇଥିଲି ଆଉ।
ହୁଁ।
ଆଉ ଆପଣ ଭଉଣୀ କଣ କରନ୍ତି?
ମୁଁ ଗୋଟେ ମାନେ ଚିକିତ୍ସାଳୟରେ ଚାକିରି କରୁଛି ବେସରକାରୀ ଚିକିତ୍ସାଳୟ।
ବେସରକାରି ଚିକିତ୍ସାଳୟ ରେ।
ହଁ ଛୋଟମୋଟ ଚାକିରି ଟେ କରିଚି ଆଉ।
ମୁ ମୁ ମୁୂଭିି ମୁୂଭି ବେସରକାର ଚିକିତ୍ସାଳୟରେ ଚାକିରି କରେ।
ଓହୋ ଆମର ସଂଯୋଗ ଦେଖନ୍ତୁ ଆମେ ପାଖାପାଖି ଏରିଆରେ ରହୁଛୁ କେହି କାହାକୁ ଜାଣିନୁ। ପୁଣି ସେ ମାନେ ସେଇ ସମାନ ଜାଗାରେ କାମ କରୁଚୁ।
ହୁଁଁ ସେଇ ତ ମାନେ କୁହନ୍ତିନି ଭଗବାନ କେତେବେଳେ କାହା ସହିତ କଥା କରେଇବେ ସଂଯୋଗ ହବ ଅ କେହି ବି କହିପାରିବେ ଆଜିକାଲି ଦୁନିଆରେ ଦେଖୁନାହାନ୍ତି। ଅଚିହ୍ନା ଲୋକ ଚିହ୍ନା ହେଇଯାଉଛନ୍ତି ଚିହ୍ନା ଲୋକ ଅଚିହ୍ନା ହେଇଯାଉଛନ୍ତି। ଏଇ ତ ଦୁନିଆ। ଏଇ ତ ଦୁନିଆ ଭଗିନୀ ଏଇ ତ ଦୁନିଆ ଅଢ଼େଇ ଦିନିଆ।
ହଁ ଆମେ ସବୁ କୁଣିଆ।
ହା ଆମେ ସବୁ କୁଣିଆ। ଏ ଦୁନିଆଟା ଗୋଟେ ରଙ୍ଗମଂଚ ଆମେ ସବୁ ଗୋଟେ ଗୋଟେ କଳାକାର। ନିଜର କଳା ଅଭିନୟ କରି ଆମେ ପୁଣି ବି ଫେରିଯିବା।
ହଁ ଭଗବାନଙ୍କ ନିର୍ଦ୍ଦେଶ।
ନିଜ ନିଜେ ନିଜର ଅଭିନୟ କରି ଆମେ ବି ଦିନେ ଫେରିଯିବା।
ଆପଣ ଭଗବାନଙ୍କୁ ଭଲପାଆନ୍ତି କୋଉ ଭଗବାନଙ୍କୁ ଭଲପାଆନ୍ତି?
ଆମେ ତ ଓଡ଼ିଆ ଯେହେତୁ ଆମର ତ ମଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ୍।
ଗୋଟେ ଭୀଷଣା ଆମର ଜଗା।
ଗୋଟିଏ ତ ଆମର ସାହା ଭରସା ଆଉ ସେ ଜାଗା ଆଉ। ତା ବିନା ତ କିଛି ନାଇଁ ଆଉ।
ସେ ଭାବର ଠାକୁର ନାଇଁ ତାଙ୍କ ଭାବନା
ଭାବର ଠାକୁର ଆମେ କୁହନ୍ତି କି ତାର ଆମକୁ ଦେଖିବା ପାଇଁ ହେଲେ ଆମେ ଜଗା ପ କୁ ଯାଆନ୍ତି ଆକ୍ଚୁଆଲି ଭଉଣୀ ଏଇଟା ମିଛ।
ହୁଁ।
ସତ ହେଲା ଯେତେବେଳେ ସିଏ ଆମକୁ ଦେଖିବା ପାଇଁ ଚାହିଁବ ସେତେବେଳେ ସିଏ ତାର ଡୋରି ଲଗେଇବ ଆମେ ତା ପାଖକୁ ଯାଇଥାନ୍।
ହଁ ଏଇଟା ତ ସତ କଥା ଏଇଟା ହଉଛି ଅଙ୍ଗେଲିଭା କାହାଣୀ ମୋର ମାନେ ମୁଁ
ଆମେ ସବୁବେଳେ ଜଗନ୍ନାଥଙ୍କୁ କୌଣସି କୌଣସି ଇଏରେ ଦେଖି ଦଉଚନ୍ତି।
ହଁ।
ଫଟରେ ହଉ କୌଣସି ଯେ କୌଣସି ମାଧ୍ୟମରେ ପାଖ ଆଖରେ ମନ୍ଦିର ବି ଥିଲେ ଆମେ ଦେଖି ଦଉଛନ୍ତି। କିନ୍ତୁ ତାକ୍ ତାର ଯେତେବେଳେ ଆମକୁ ଦେଖିବାର ଇଚ୍ଛା ହବ ସେତେବେଳେ ସିଏ ଡୋରି ଲଗେଇବ ଆମେ ତା ପାଖକୁ ଯିବା ସିଏ ଆମକୁ ଦେଖିବ। ତାଙ୍କର ତ ଲୀଳା ଅପାର।
ମୋର ବି ଏବେ ମାନେ ଏବେ ଏବେରୁ କିଛି ଦିନରୁ ମାନେ ଆର ସପ୍ତାହରେ ମୋର ଗୋଟେ ଯୋଉ ଚାକିରୀ କ୍ଷେତ୍ରରେ ଗୋଟେ ଦିନି ମୋର ଛୁଟି ଥିଲା। ମୁଁ ଏମିତି ଏକୁଟିଆ ରୁମରେ ବସିଥାଏଁ ମତେ ବହୁତ ବ୍ୟସ୍ତ ଲାଗୁଥାଏ ତ ମୁଁ ଏମି ଟିକେ ବସିକି ଜଗ ଆମକୁ ଖାଲି ଏମିତି ଖୋଜୁଥାଏ ଜଗା ଆମର ଜୀବନରେ କଣ ଚାଲିଛି କଣ ନାଇଁ ମତେ ବହୁତ ବ୍ୟସ୍ତ ଲାଗୁଥାଏ। ତ ମୁଁ ଏମିତି ବସିଥାଏ ଭାବୁଥାଏ। ଜଗାକୁ ଦୁଃଖ କରାଏ ଏମିତି କଣ ମନ ହେଲା ମାନେ ଗୁଟି ଦିନରେ ତ ଜାଣି ଥିବେ ମାନେ ବିଳମ୍ବରେ ଉଠୁଛୁ ତ ଉଠିକି ଏମିତି ବସିଥିଲି। ସାଙ୍ଗ ମାନଙ୍କୁ ପଚାରିଲି ମାନେ, ବସରେ ଗଲେ କେତେ ସମୟ ଲାଗେ? ପୁରୀକୁ ଟ୍ରେନରେ ଗଲେ କେତେ ସମୟ ଲାଗେ? ମୁଁ ତ ଏତେ ଜ୍ଞାତ ନୁହଁ ପରିବାର ସହିତ ସବୁବେଳେ ପୁରୀ ଯାଏ ତ ଏକୁଟିଆ କେବେ ଯାଇନି ତ
ଆଜ୍ଞା।
ମୁଁ ପଚାରିଲି ମୋର ସାଙ୍ଗ ମାନଙ୍କୁ ସେ ଟାଇମ କହିଲେ। ମୁଁ ତାଙ୍କୁ ପଚାରିଲି ଯିବୁ କି କିଏ ଫ୍ରି ଅଛ ମୋ ସହିତ ସିଏ କହିଲେ କି ପାଗଳ ତ ଅଫିସ୍ ଦିନରେ ଏମିତି ହଠାତ୍ କହିଲେ ଆମେ ଯାଇପାରିବୁ ତାପରେ ଫେ ମାନେ ପୁଣି ମୋ ମନ ବୁଝୁ ନଥାଏ। ମୋର ତ ଛୁଟି ଅଛି ସମୟ ମଧ୍ୟ ଏଗାରଟା ତିରିଶ ହେଲାନି। ଆଉ ଏତେବେଳେ ଯାଇକି ମୁଁ କେମିତି ଫେରିବି ମୁଁ କେବେ ତ ଏକୁଟିଆ ଯାଇନି। ବହୁତ ବ୍ୟସ୍ତ ହେଇ ଯାଉଥାଏ। ମତେ କେମିତି ଲାଗିଲା କି ଯେମିତି ରୁମରୁ ମତେ କିଏ ଭଗେଇ ଦେଲା? ମୁଁ ନିଜେ ଗାଧେଇଲି ପାଧେଇଲି ପାଣି ବୋଟଲଟା ଗୋଟେ ଧରିଲି ମୋର ଯୋଉ କଥା ହଉଚି କଥା ହବା ଯନ୍ତ୍ର ତାକୁ ଧରିଲି। ଉଁ ରେଡି ହେଇକି ମାନେ ଗଲି ମାନେ ବସ୍ ଜଷ୍ଟ ଉଁ ଦୌଡ଼ ଏସନକୁ ଗଲି। ଦେଖିଲି ଯେ ପୁରୀ ବସ୍ ଆସୁଥାଏ ଉଠିଲି ପଡିଲି ଜାଣିବି ନଥାଏ କୋଉଠି ଯାଉଚି କେ ସେତେବେଳେ ପହଞ୍ଚିବି ଘରେ ବି କହିଲେ ଘରେ ଖାଲି କହିଦେଲି କି ଘରେ କହିଲେ ସେମାନେ ଟିକେ ବ୍ୟସ୍ ତ ହେଇଯିବେ ଯେହେତୁ ମୁଁ କେବେ ଏକୁଡିଆ ଯାଇନି ଆଁ ଏକା କେବେ ଯାଇନି। ତ ମୁଁ ଘରେ କହିଦେଲି କି? ମୁଁ ସାଙ୍ଗଙ୍କ ସହିତ ଚଳଚିତ୍ର ଦେଖିବାକୁ ଯାଉଛି ମତେ ଫେରିବାରେ ବିଳମ୍ବ ହବ ମୁଁ ଆସିଲେ କଲ କରିବି। ଜଗାଙ୍କ ପାଖରେ ଗଲି ପହଞ୍ଚି ବିି ଗଲି ପହଞ୍ଚିବା ବି ଗୋଟେ ସଂଯୋଗ ପହ ପହଞ୍ଚିକି ଜଗା ଦର୍ଶନ ବି ଗୋଟେ ମୋର ସଂଯୋଗ ଆସିବା ବେଳେ ବି ମୋ ସହିତ ଏମିତି କିଛି ବି ଘଟଣା ମାନେ ଘଟିଲା। ଏବେ ପର୍ଯ୍ୟନ୍ତ ବି ମୁଁ ଭାବେକି ସେଇଟା ମୋର ସ୍ୱପ୍ନ ଥିଲା କି ସତ? ମୁଁ ଏବେ ପର୍ଯ୍ୟନ୍ତ ବି ଜାଣିନି ମୋ ସହିତ ହେଇଛି ସେମିତି କିଛି ଘଟଣା ମାନେ। ତ
କଣ ହେଇଥିଲା ଭଗିନ?
ମାନେ ଆସିଲା ବେଳେ ଜଗନ୍ନାଥଙ୍କ ମୂର୍ତ୍ତି କିଣୁଥିଲି। ଆଉ ଏମିତି ନାଇଁ ସେ ଭିତରକୁ ମ ଆମ ପାଖରେ ତ ସମୟର ବହୁତ ଅଭାବ ଅ ଆମେ ଆଉ ଥରେ କେତେବେଳେ କଥା ହେଲେ ମୁଁ ମୋର ଅନୁଭୂତି ଆପଣଙ୍କୁ ସେୟାର କରିବି।
ନିହାତି ନିହାତି ଜଗାଙ୍କ ପାଖରେ ଯୋଉ ଇଏ। ତାଙ୍କର ଅନୁଭୂତି ଶୁଣିବାର ମଜା
ମୁଁ ସମୟକୁ ଦେଖିକି ଆପଣଙ୍କୁ ମାନେ ସଂକ୍ଷେପରେ କହିଦଉଛି କିନ୍ତୁ ଆଉ ଥରେ ଆମେ କଥା ହେଲେ। ମୋର ଯୋଉ ଅନୁଭୂତି ଅଛି ମୁଁ ଆପଣଙ୍କୁ ନିହାତି
ନିହାତି ନିହାତି। ମୁଁ ଅପେକ୍ଷା କରିବି ହିଁ ଆପଣଙ୍କ ପାଖରୁ ସେ କଥା ଶୁଣିଆ ପାଇଁ।
ନିହାତି ନିହାତି ଆମେ କଥା ହବା ନା ଆମେ ଯେହେତୁ ପାଖରେ ରହୁଛୁ ଜାଣିିନଥିଲୁ ଜାଣିଲୁ। ପୁଣି ଆମେ ସେ ଗୋଟେ ସମାନ ଅଧୀିନରେ କାମ କରୁଛୁ। ସେଇଟା ବି ଜାଣି ଖୁସି ଲାଗିଲା ମାନେ ନିହାତି ଆମେ କଥା ହବା। ଆଗକୁ ଆମେ ନିହାତି କଥା ହବା।
ନିହାତି ଏଇତ ଜୀବନ କଣ ଅଛି ଦିପଦ କଥା ହେଇଯିବା।
ହଁ ହସ ଖୁସିରେ ଦିନ ଗଲେ ଗଲ।
ମାନେ କି ଏଇ ଦଶ ଦଶ ମିନିଟ ତଳେ ଆମେ ଅଚିହ୍ନା ଥିଲେ। କିନ୍ତୁ ଆପଣଙ୍କର କଥା ଆଉ ଏତେ ମଧୁର ଆ ଉ ମାନେ ନିହାତି।
ମୁଁ ବି ଆପଣଙ୍କ ସହିତ କ
ଆପଣଙ୍କର ଏତେ ମଧୁର ବାଣୀ ଶୁଣିକି ମନ ପୁରା ମୁଗ୍ଧ ହେଇଗଲା। ଆଉ ତାପରେ ଆପଣଙ୍କର ଯୋଉ ତାପରେ ଆପଣଙ୍କର ଯୋଉ ଜଗାର ଜଗାର ତା ଜଗାର ଯୋଉ କହିଲେ ଅନୁଭୂତି ତାକୁ ଶୁଣିକି ଆହୁରି ଆମେ ଓଡିଆ ନା? ସେ ତ ଆମର ମଉଡମଣି ନା ତାଙ୍କ କଥା ଶୁଣିଲେ ହଁ ନିହାତି
ଭଗିନୀ ଆପଣ ବୋଧେ ଆଁ ସରକାରୀ ଚାକିରି ନାଇଁ କଣ? ବେସରକାରୀରେ କରନ୍ତି କହିଲେ ନା? ଫେରି ଆସିବେନି ମ ଫେରି ଆସିବେନି ବୋଧେ! ଏବେ ଖାଦ୍ୟ ଗ୍ରହଣ କରି ବିଶ୍ରାମ କରିବେ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ଠିକ୍ ଅଛି ଭଉଣୀ। ଆପଣ ଖାଇକି ବିଶ୍ରାମ କରନ୍ତୁ। କଥା ହେଇ ବହୁତ ଭଲ ଲାଗିଲା। ଆଗକୁ ମଧ୍ୟ ଆମର କଥା ଆଗକୁ ଜାରି ରହିବ।
ଆଜ୍ଞା, ଆପଣ ଯେ ଫ୍ରି ହେବେ, ଶୁଭରାତ୍ରି! ଶୁଭରାତ୍ରି! ଜୟ ଜଗନ୍ନାଥ।
ରହିଲି ଭଉଣୀ।
ହଁ।
ହୁଁ